ହଁ ଭାଇ।
ହ୍ୟାଲୋ
ହ୍ୟାଲୋ, ହୁଁ, ହଁ ଭାଇ କଣ କରୁଛ।
କରିଛନ୍ତି।
ହଁ ଭାଇ ବସିଛି ଆଉ ଆପଣ କଣ କରୁଛନ୍ତି? ହଁ ହଁ ମୁଁ ବି ଭଲ ଅଛି ଭାଇ ଆଉ ଆପଣଙ୍କର ଦେହ ପାହା କେମିତି ଅଛି? ହଁ ଆମେ ବି ସେମିତି ଆଉ ଆମର ଏପଟେ ବି ଝିପାଝିପାବର୍ଷା ହଉଛି। ଆଉ ଭାଇ କଣ ହାଲଚାଲ୍? ମୁଁ ଏବେ ବର୍ତ୍ତମାନ ରହୁଛି କଟକରେ ଭାଇ। ବାରବାଟୀ ଷ୍ଟାଡ଼ିୟମ ପାଖିରେ ଭାଇ ରହୁଚି।
ମୁଁ ତ ଭୁବନେଶ୍ୱରରେ ଅଛି।
ତମର ଭୁବନେଶ୍ୱର ପୁରା ପାଖାପାଖି ଆଉ ଆଉ ଖାଇସାରିଲନି କି?
କେମିତି? ହଁ ହଁ ଆରେ ମୁଁ ତ ଖାଇ ନାହିଁ ବର୍ତ୍ତମାନ। ଆ ମୁଁ ତ ଖାଇ ନାହିଁ।
ହଁ।
ମୁଁ ତ ଖାଇ ନାହିଁ ବର୍ତ୍ତମାନ ମୁଁ ଖାଇବି। ଆଉ ସେପଟେ ତମର ବର୍ଷା କେମିତି ହଉଛି?
ଧୀରେ ଧୀରେ ହଉଛି ଭାଇ ବର୍ଷା ଝିପ୍ ଝିପ୍ ବର୍ଷା ହଉଛି ଆଉ ତୁମରି ସେପଟେ।
ଆମର ଏଇପଟେ ତ ପୁରା ବର୍ଷା ଏପରି ହଉଛି ଯେପରି ରାସ୍ତାରେ ଆଉ ପାଣି ଯାଇପାରିବନି। ଆ ଆପଣ ଏଠାରେ ଗୋଟେ ବନ୍ଧ ନଦୀ କିମ୍ବା ବନ୍ଧ ହେଇଯାଇଛି।
ଆରେ ଧୀର ପାଣି ତ ପଥର କାଟେ ଆଉ। ଧୀରେ ଧୀରେ ବର୍ଷା ହେଇ ତ କେତେ ପାଣି ହେଇଯାଉଛି ଆଉ। ରାଝୀଲା ଆହୁରି ଗୋଟେ ପାଞ୍ଚ ମିନିଟରେ ହେଲେ ଛାଡିଦିବି।
ଆରେ ଟ ଏପରି ରାଝେ। ମୁଁ ତ ପଢାପଢି କିଛି କରିନାହିଁ। ମୁଁ ପାଠ ପଢି ନାହିଁ ମୁଁ ପା ପାଠ ଛାଡି ଦେଇଛି ଖାଲି ଏପରି ବୁଲିବା ପାଇଁ ଆସିଛି ଭୁବନେଶ୍ଵର।
ମୁଁ ଆଇଲି ପୁରା କଣ କାମ ଫାମରେ ଆସିଥିବ ଭାଇ କଣ ଜବ୍ ଫବ୍ କରୁଥିବ ବୋଧେ।
ନାଇଁ ନାଇଁ ମୁଁ କିଛି ଜବ୍ ଫବ୍ କରିନାହି ଏପରି ଖାଲି ବୁଲିବା ପାଇଁ ମୁଁ ଆସିଥିଲି। ଆଉ
ଆ ଭାଇ ଆଉ ଭାଇ ଆମର ବିଟେକ୍ ଚାଲିଛି ତ ଯେମିତି ହେଲେ ବିଟେକ୍ କରୁଚନ୍ତି ତ ଇଣ୍ଟନସିପ୍ ସାଟିଫିକେଟ ଦରକାର। କୌଣସି ଜବ ଟ୍ରାଏ କରିବାକୁଲେ ଆଉ ସେଥିପାଇଁ ଏବେ ଇଣ୍ଟନସିପ ଏ ମାସେ ଏଇଠି ମାସେ ଆଉ ମାସେ ପ
ଓହୋ।
ଆଉ ଦିତିନ୍ଦିନି ହେଲିଣି ଆସିକିରି। ହଁ ଭାଇ ଆଉ କଣ କ ତମର କଣ ହଁ ହଁ ଆଉ?
ଆରେ ତମେ ଆରେ ତମେ ଶୁଣ ମୋ କଥାଟା କୁ ପ୍ରଥମେ। ତୁମେ ଖାଲି କହୁଛ ମୋ କଥା ଟା ଶୁଣ।
ହଁ ଭାଇ କୁହ କୁହ।
ହଁ ଆରେ ମୁଁ ତ ପାଠ ସାଠ ପଢି ନାହିଁ। ଆରେ ତମର କଣ ପା ତମର
ଆଉ ଭାଇ ଆଜିକାଲି ଦୁନିଆରେ ପାଠ ପାଠ ପଢିଲେ ବି କିଛି ଚାକିରି ନାହିଁ ବା। ଆଉ ପାଠ ପାଠ ନ ପଢି ବି ଆହୁରି କୁଆଡେ ବାଙ୍ଗଲୋର୍ ଫାଙ୍ଗଲୋର ଆଡେ ପଳେଇଲେ ଆଇଟିଆଇ ଡିପ୍ଲୋମା କରି ବାଙ୍ଗଲୋର ଫାଙ୍ଗଲୋର ପଳେଇଲେ ଯାହଲେ ତ କୋଡ଼ିଏ ପଚିଶି ହଜାର ଭାଇ ଆରାମ ରେ ଘର ଚଳିଯିବ। ଆଜି କାଲି ତ ପାଠ ପଢିକି ହେଲେ ଆମେ ବିଟେକ କରିକି ହେଲେ ଭାଇ ବେରୋଜଗାରୀ ଆଉ କଣ କରିବା ଆଉ କୁହ।
ହଁ ଯେ ଆପଣ ତ ପ୍ରଫେସନାଲ ଡିଗ୍ରୀ କୋର୍ସ କରୁଛନ୍ତି ଆପଣଙ୍କୁ ଚାକିରି ନାହିଁ କହିଲେ ଏପରି କେମିତି ହବ। ଆପଣ କହୁଛନ୍ତି ଛୋଟ ଛୋଟ ପିଲାମାନେ ମଧ୍ୟ ଆଇ ଟି ଆଇ ଡିପ୍ଲମା କରି ପଳେଇଲେଣି। ହେଲେ ଆପଣଙ୍କୁ ତ ଚାକିରି ମିଳିବାଟା ସୁନିଶ୍ଚିତ।
ଆମର ଭାଇ କମ୍ପିଟିସନ ପ୍ଲାଟଫର୍ମ ଭାଇ ନଲେଜ ଥିବାକୁ ପଡିବ ଖାଲି ଡିଗ୍ରୀ ଥିଲା ହବନି ଭାଇ।
ହେଲେ ନଲେଜ ତ ଗେନ୍‌ କରିବାକୁ ପଡିବ। ନା ଯାହା ତମେ ଏବେ ପାଠ ନେଇଛ ତାହାକୁ ପଢିବାକୁ ପଡିବ।
ହଁ ଭାଇ ଆମେ ଟିକେ ଲେଟ୍ କରିଦେଇଛୁ ଭାଇ ପା। ପାଠ ପଢ଼ାରେ ଏତେ ଫୁର୍ଟିଆରେ ହେଲାନି ଆଉ ଏବେ କେତେ ଗେନ୍‌ କରିବୁ ଭାଇ।
ପଢାପଢ଼ି ଟିକେ ଜାରି ରଖ।
ହଁ ଭାଇ ସେଇଟା ଭାଇ ଭାବୁଛୁ ଟିକେ ଆଉ।
ହଁ ଏଇ ଏଇ ଏଇ ଏଇ ଲାଷ୍ଟ ବର୍ଷ ଟା ନହଲେ ତ ପଢାପଢି କର। କଣ ନା କଣ ତ ହେଇପାରିବ।
ଗଟେ କାହିଁ କଣ ବୁଲିବାର କଣ ପ୍ଲାନ୍ ଅଛି କି ଆପଣ ତ ଭୁବନେଶ୍ୱରରେ ଅଛନ୍ତି ବଢ଼ିଆ ଜାଗାରେ।
ହଁ ହଁ କ କାଲି ତ ସଣ୍ଡେ ତମେ ମଣ୍ଡେ ଭୁଲ କହିନେଲ।
ଣ୍ଡରେ କଣ କଣ ବୁଲ କଣ ନ୍ତୁ
ନାଇଁ ବୁଲିବା ପ୍ଲାନିଂ ତ କିଛି ନହିଁ। ଯଦି ବର୍ଷା ରୁହେ ତାହେଲେ ବୁଲିବାକୁ ଯିବା। ମୁଁ ସେଇପଟେ କଟକ ଆଡେ ଯିବି ବୋଲି ଭାବୁଛି ଭୁବନେସ୍ୱର ତ ବହୁତ ଜାଗା ବୁଲି ସାରିଲିଣି
ମିଟଅପ୍ କରିଦେଇଥାନ୍ତେ ଆଉ ମିଟଅପ କରି କୁଆଡେ ବି ଗୋଟେ ଜାଗା ବୁଲିବାକୁ ଯାଇଥାନ୍ତେ ଭୁବନେଶ୍ୱର ଆଉ।
ଆରେ ତମେ ଭୁବନେଶ୍୍ୱର ଆସିବାକୁ ଚାଁ କି?
ହ୍ୟାଲୋ।
ତମେ ଭୁବନେଶ୍ଵର ଆସିବାକୁ ଚାହୁଁ କି? ହ୍ୟାଲୋ ତମେ ତମେ ତମେ ଭୁବନେଶ୍ୱର ଆସିବାକୁ ଚାହଁ କି?
ହଁ ଭାଇ ଭୁବନେଶ୍ୱର ଭଲ ଜାଗା ଭାଇ। କଟକରେ କଣ କଟକରେ କିଛି ନାହିଁ ଭାଇ ଖାଲି ଷ୍ଟାଡିୟମ ଟା ଏକେ ଆସି ଭୁବନେଶ୍ୱରରେ ଭାଇ ମନ୍ଦାରମାଳିନୀ ସହର ଭାଇ ସବୁ କିିଛି ଜାଗା ପରିପୂର୍ଣ୍ଣ ସେଠାରେ।
ଆରେ କଟକ ହେଲା ତ ବହୁତ ପୁରୁଣା ସହର। ବାଉନ ଗଳି ତେପନ ବାଉନ ସହର ତେପନ ଗଳିର ସହର।
ହଁ ଭାଇ ଜାଣିଛି ଭାଇ କଟକରେ ମାଆ ବାପା ଛାଡିଦେଲା ସବୁ ଜିନିଷ ମିଳିଥାଏ ଭାଇ। ଏମିତି ଏକ ବୁଲିବା ସୌନ୍ଦର୍ଯ୍ୟମୟ ଜାଗା ନାହିଁ ଭାଇ ଭୁବନେଶ୍ଵରରେ ଯେମିତି ଅଛି।
ହଁ ହେଲେ ତମେ ଭୁବନେଶ୍ୱରରେ ପଳେଇ ଆସ।
ହଁ ଭାଇ କାଲି ଯିବା ହେ ଭାବୁଛୁ ପରା। ତାଲେ ତମେ ମୁଁ ହେଲେ ତମେ ଭୁବନେଶ୍ୱର ଆସିବ ନା ମୁଁ କଟକ ଯିବି ଭାଇ।
ଆରେ ମୁଁ ତ ଭୁବନେଶ୍ୱରରେ ଅଛି ତମେ କଟକ ଯାଇକି କଣ କରିବ ତମେ ତ କଟକ ରେ ଅଛ।
ଓହୋ ମୁଁ ଆସି ନାଇଁ।
ହଁ।
ହଉ ଭାଇ ଗଲେ ଭାଇ କେଉଠି ପ୍ରଥମେ ବୁଲିବାକୁ ଯିବା।
ଆମେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବୁଲି ଆସିବା। ସହରର ମୁଖ୍ୟ ପ୍ରମୁଖ ସ ମନ୍ଦିର।
ହଁ ଭାଇ ଆଉ କୋଣାର୍କ।
କୋଣାର୍କ ଯିବା କୋଣାର୍କ ଏପଟେ ଦେଖନ୍ତୁ ଆମେ ଗୋଟେ ପ୍ଲାନ ବନେଇବା। ପ୍ରଥମେ ତୁମେ ଭୁବନେଶ୍ଵର ଆସ ଭୁବନେଶ୍ର ରୁ ଆମେ ପ୍ରଥମେ ଭୁବନେଶ୍ଵ ରେ ବୁଲିବା ମା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ତା ପାଖରେ ଏକ ବିନ୍ଦୁ ସାଗର ମଧ୍ୟ ଅଛି।
ହଁ ବିନ୍ଦୁସାଗରରେ ଉପଭୋଗ କରିବା ତାପଦ ଅଛି କୋଣାର୍କ। ତାପଧରେ କୋଣାର୍କ ପାଖରେ ଉଦୟଗିରି ଖଣ୍ଡଗିରି ଉଦୟଗିରି ଖଣ୍ଡଗିରିର ପ୍ରାଚୀନ ଇ ତିହାସ ବିଷୟରେ ଟିକେ କିଛି କିଛି ଜାଣିବା ତା ପରେ ଆସିବା ନନ୍ଦନ ଚାନନ୍ଦ ଜିଓଲୋଜି ପାର୍କ ଆଉ। ସେଠାରେ ବାକି ଆଉ ଯାହା ସମୟ ରହିବ ତାହା ବିତେଇଦବା ଆଉ। ଖାଲି ଯେ ଭାଇ କଣ କରିବା। ବର୍ଷା କେମିତି ନ ଆସୁ ବର୍ଷା ଆସିଲେ ସବୁ ପ୍ଲାନ୍ ବର୍ବାଦ।
ହଁ ହଁ ବର୍ଷା ତ ନହବା ଦରକାର ନା ବର୍ଷା ହେଲେ ବୁଲିବା କେମିତି।
କାହିଁକି ନା ଏଇଡିି ଏବେ ଚା ଆଦିନ ହେଗଲାଣିି ଆସିବାର ଖଲି କଣ୍ଟିନ୍ୟୁ ଖା ବର୍ଷାଗ କାହିକି କେତେ ଟିକଏ ଖରା ବି କାଟିନି ଭାଇ।
ଆରେ ଆମର ସେ ପଡା ତ ସେଇପରି ତମର କଟକ ରେ ବହୁତ ବର୍ଷା ହୁଏ ନା। ମୁଁ ମଧ୍ୟ ଦୂର ମୁଁ ମଧ୍ୟ ଦୂରଦର୍ଶନରେ ଦେଖଥିଲି ସେଠାରେ କେତେ ଜାଗାରେ ପାଣି ମଧ୍ୟ ହେଇଯାଇଛି।
ହଁ ଭାଇ ପୁରା ଏବେ କାହିଁ କାହିଁକି ନା ଗାଁ ଆଡେ ଯଦି ଏମିତି ବର୍ଷା ହୋଇଥାଏ ତାହେଲେ ଚାଷୀ ମାନଙ୍କୁ କେତେ ଫାଇଦା ହୋଇଥାଏ। ଆଉ ଏପଟେ ବର୍ଷା କଣ ଭାଇ କିଛି ଲାଭ ନାହିଁ।
ଆରେ ଏପଟେ ବର୍ଷା ହେଇକି ଲୋକମାନଙ୍କୁ ହଇରାଣ ହୁଏ ସେଠ ସେଠାରେ ଟ ତ ବର୍ଷା ହେଲେ ଚାଷୀ ମାନଙ୍କର ଭଲ ହୁଏ ଏକ ଭଲ ବହୁତ ବଢିଆ ଫସଲ ମଧ୍ୟ। ହେଇବାର ଚା ଅଧିକ ସୁବିଧା ଥାଏ।
ହେଲେ। ଆପଣ କଣ ଘର ଆଡେ କଣ କଲ ଲଗେଇଥିଲେ କି ବର୍ଷା କିନ୍ ହଉଛି ଗାଁ ଆଡେ। ଜାଣିବା ପାଇଁ।
ହଁ ମୁଁ ମୋ ବାପା ମାଙ୍କ ସହିତ କଥା ହେଇଥିଲି ଘର ଆଡେ ବହୁତ କଥା ହେଇଥିଲି। ଏବଂ ସେ କହିଲେ ହଁ ଆମର ପଟେ ମଧ୍ୟ ବର୍ଷା ହୁଏ କିନ୍ତୁ ସେତେଟା ହୋଇନି ଯେପରି ତୁମେ ସହରରେ ହୋ
ଆମର ଏ ସେପଟେ ଯେମିତି ମାନେ ଲାଗିରି ପୁରା ରହୁଛି ବର୍ଷାଟା ମୌସମଟା ଟିକେ ବି କ୍ଲାଇମେଟ ଚେଞ୍ଜ କରୁନି। ଗାଁରେ ଟିକେ ଖରା କାଟୁଥିବ ଆଉ ନାଇଁ।
ହଁ ଗାଁରେ ରେ ଗାଁ ରେ ତ ଟିକେ ଟିକେ ମେଘ ହୋଇଇଥାଏ ଟିକେ ଛାଡିଯାଏ ପୁଣି ରା କାଟିଯାଏ ଏପରି ହଉଛି।
ହେଲୋ ଭାଇ ତମର ଲଞ୍ଚ ମିଲ୍ସ ଆସିଲା ବେଳେ କେତେଟା ଟାଇମ୍ ହେଇଯାଉଛି।
ଆମର ଏଠାରେ ଲଞ୍ଚ ଆସିଲା ବେଳ ପ୍ରାୟ ଗୋଟେ ହେଇଯାଏ ଆଉ ତାର ତମର ସେଠାରେ କିପରି ଆସେ?
ଆ ମୋର ଏପଟେ ଆସିଲା ବେଳେ ଭାଇ ଘଣ୍ଟେ ଅଧେ ଦିଟା ଏମିତି ହେଇଯାଏ ଭାଇ। ଭାଇ ପୁରା ପେଟରେ ପୁରା କନା ପକେଇ ରହିବାକୁ ପଡେ। ତାପ ଏଇଠି ବି ଆମେ ଯୋଉ ରହୁଛୁ ଭାଇ କାଇଁ ଟିଫନ୍ କରିବାକୁ କୋଆଡେ ଭାଇ ସୁବିଧା ବି ନାହିଁ ଆଉ ବହୁତ କଷ୍ଟକର ଜୀବନ ମାସୁଡି ପା ଚଳିବାକୁ ପଡ଼ିବ ଏବେ ଆଉ ଆପଣଙ୍କର ସେପଟେ ସୁବିଧା ଅଛି ପରା ଭାଇ ସବୁ।
ହଁ ଆମର ଏପଟେ ତ ବହୁତ ସବୁ ସୁବିଧା ଅଛି ଆରେ ଭୁବନେଶ୍ଵର ପା। ପାଞ୍ଚ ମିନିଟ ରେ ଯାହା ମଗେଇବ ତାହା ଆସିବ।
କଟକରେ ବି ତାହା ଆସିବା ଜେ କଣ କରିବା। ଆଉ ଆଉ ଗାଁ ଆଡେ କେବେ ଯିବାର ପ୍ଲାନ୍ ଅଛି। ହଁ ଭାଇ କୁହ।
ଗାଁ କଟକ ନା ତମେ
ହଁ ଭାଇ କୁହ କୁହ ହ୍ୟାଲୋ।
ହଁ ତୁମର ହ୍ୟାଲୋ।
ହଁ କୁହ ହେ। ନାଇଁ ଭାଇ ଆମର ଗାଁ ହେଲା ବ୍ରହ୍ମପୁର ଗଞ୍ଜାମ ଡିଷ୍ଟ୍ରିକ୍ଟ।
ଓ ତମେ ବରପୁରକୁ ଆସ ଏତେ ଦୂର ଆସିଛ। ଏତେ ଦୂର ତମେ ଆସିଛ ଖାଲି ପଢିବା ପାଇଁ।
ହଁ ଭାଇ ଣ୍ଟର୍ନସିପ କୋର୍ସ ପାଇଁ ଏତେ ଦୁର ବି ଆସି। ମୁଁ ଆସି ପ୍ଲସ୍ ମୋ ଗୋଟଏ ସାଙ୍ଗଟିଏ ଆସିଛି ଆଉ ଆମେ ମିଶିକିରି ଦୁଇ ଜଣ ଆସିଛୁ ଆଉ।
ଓହୋ ଏମିତି କି। ଆରେ ମୁଁ ତ ବ୍ରହ୍ମପୁର ନାଁ ଶୁଣିଛି ଆରେ କାଳେ ମୁଁ ଶୁଣିଛି ସେଠାରେ ପୁରୀ ଉପମା ବହୁତ ବଢ଼ିଆ ଥାଏ ଏହା କଣ ସତ କି? ହେଲ ହେଲେ ତମେ ତ ପ୍ରତ୍ୟେକ
ବ୍ରହ୍ମପୁର ସହରର ପୁରା ଫେମସ ହଁ ଭାଇ ଆମର ସେ ନୀତି ଦିନି କାର୍ଯ୍ୟକ୍ରମ ପାଇଁ ସକାଳେୁ ଉଠିବୁ ଚାଲ ପୁରୀକୁ ମା ଖାଅ। ପୁରୀ ଉପମା ନ ପଲଲେ ଭାଇ ମନ ଶାନ୍ତି ନାହିଁ ହଁ।
ଜାର ଲାଗେନି ସବୁଦିନ ପୁରୀ ଉପମା ଖାଇବା ପାଇଁ?
ହଉ ଏଇମତି ଅଭ୍ୟାସ ଗୋଟେ ହେଇଯାଇଛି ଭାଇ ଆଉ କଣ କରିବା ଯେବେ
ହେଲେ ଆଉ କଣ କଣ ତମର ଖାଦ୍ୟ ସେଟା ଖାଅ? ! ! ! ! ହ୍ୟାଲୋ। ହ୍ୟାଲୋ।
ଆଉ ସେମିତି ଆଉ ଟେ ହଁ ଭାଇ କୁହ।
ହ୍ୟାଲୋ।
ହଁ କୁହ ହ୍ୟାଲୋ। ହ୍ୟାଲୋ।